ହଁ।
କଣ କରୁଛନ୍ତି ଆପଣ?
ମୁଁ ବୁଲୁଚି ଛାତ ଉପରେ ଆଉ ବର୍ଷା ପୁରା ଜୋରରେ ଆସିଲାଣି।
ବର୍ଷା ପୁରା ଚାରିଆଡେ କଳା ହାଣ୍ଡିଆ ବାଦଲ ପୁରା ଆକାଶକୁୁ ଘୋଡେଇ ଦେଇଛି ଗଛ ଗୁଡା ହଁ। ଆମର ବର୍ଷା ଆସିଗଲାଣି ଜୋରରେ ବର୍ଷା ଆସିଲାଣି ଏମିତିକି ଲାଗୁଛି ଏକେ ଯେମିତି ବାଦଲ ପୁରା ତଳକୁ ଅଜାଡି ହେଇଯାଉଛି ବର୍ଷା ହେଇନା ପୁରା କୋରି ଦବ
ହଁ। ହଁ ବା ଆମ ଆଡେ ବି ସେମିତି ସବୁଆଡେ ବର୍ଷା ଏଇ ଓଲଟାରେ ବର୍ଷା କାଲେ ହିଁ ହଉଛି
ବର୍ଷା ହେଲେ ଭଲ ଲାଗେ ମତେ ତ ବର୍ଷା ପାଗ ବହୁତ ଭଲ ଲାଗେ। ବର୍ଷା ପାାଗରେ ଗୋଟେ ଗଛ ପୁରା ସୁନ୍ଦର ଦିଶନ୍ତି ପୁରା ପଢି଼କି ପତ୍ରରେ ପୁରା ଭରପୁର ହେଇଯାଆନ୍ତି।
ବର୍ଷା ହେଲେ କିନ୍ତୁ ପକ୍ଷୀ ମାନ ରହି ପାରନ୍ତି ନା ତାଙ୍କ ବଷାରେ
ସେଇଟା ଗୋଟେ ଦୁଃଖଦାୟକ କଥା। ତାଙ୍କ ଗଛ ମାନେ ସେମାନେ ଖାଦ୍ୟ ସଂଗ୍ରହ କରିପାରନ୍ତିନି ତା ସହିତ ତାଙ୍କ ହ କହ ଘରେ ପାଣି ପଶିଯାଏ ପତ୍ର ଡାଳ ରେ ଗେଞ୍ଜି ହେଇକି ଥାଆନ୍ତି। ଦୁଃଖ କଥା କଣ କରିବା ପୁର୍ନଜନ୍ମ ପାଇ କି ମା ପକ୍ଷୀ ଜନ୍ମ ପାଇଛନ୍ତି।
ହଁ।
ଆଉ ଆମେ ମଣିଷ ଆମେ ଘର ଭିତରେ ଘର କରିଛେ ଘର ଭିତରେ ଆମେ ରହି ଯାଉଛେ
ପକ୍ଷୀ ମାନଙ୍କର କଣ ପାଟି ପିଟୁଛି ନା କଣ?
ହୁଁ ବର୍ଷା ଦିନ ହଁ ବର୍ଷ ବର୍ଷା ଦିନ ଏବେ ଟିକେ ଜୋରେ ମାନେ ବର୍ଷା ବର୍ଷା ହେଲେ ଭଲ ଲାଗେ କି ତା ସହିତ ଯୋଉ ଘଡଘଡି ଚଢଚଢ଼ି ସେଇଟା ହଉଛି ବହୁତ ଖରାପ। ଲାଇନି ହ ହଁ ତ ଲାଇନ କଟିଯିବ କରେଣ୍ଟ ନଥିବ ଅନ୍ଧାରରେ କାମ କରିବାକୁ ବହୁତ ହ ହଁଇ ଅସୁବିଧା ହବ ଆଗ କାଳରେ ସେମିତି ଲାଇନ ପାଇନ୍ ର କିଛି ଆବଶ୍ୟକତା ନଥିଲା। ଆଗ କାଳରେ ବି ଏତେ ଆମର ଖାଦ୍ୟ ପେୟ ଏତେ ଗ୍ରହଣ କରୁନଥିଲେ। ସେମାନେ ପୁରା ଦେଶୀ ଖାଦ୍ୟ ଖାଉଥିଲେ, ଯେମତି ମୁଗ ଆଉ ବିରି କୋଳଥ ଏ ସିଝେଇକି ଗୁଡ ଗଳେଇକି ଖାଇ ଦଉଥିଲେ। ଏବେ ଆମେ ବିଭିନ୍ନ ପ୍ରକାର ଖାଲି ଯେମିତି କହୁଚନ୍ତି ଆଇଟମ ଏବେ ପୁଣି ଆଇଟମ ଉଛନ୍ତି ଏମିତି ତିଆରି କରି ଖାଇବା ସେମିତି ଖାଇବା ଭଲ ଭଲ ଖାଇବା। ସେଇଥିରେ ଟାଇମ ଯାଉଚି ନୁହ କି?
ହ।
ଆଉ କଣ କୁହ?
ଧାନ ଚାଷ ଉପରେ କଥା ହେବା।
ଏବେ ତ ବର୍ଷା ଦିନ ଆସିଲାଣି ଧାନ ରୁଆ ବି ଚାଲିଥିବ ଆମର କଣ କରନ୍ତି ନା ଧାନ ଆଗେ ଧାନ କୁ ଗଜା କରିକି ତାକୁ ତଳି ପକେଇ ଦିଅନ୍ତି ସେ ତଳି କିି ନେଇକି ତାକୁ କଣ ତ ରୁଅନ୍ତି ଗୋଟେ କ ଗୋଟେ କରି ଲଗେଇଲେ କୁହନ୍ତି ହୁଁ ଆମ ଘରେ କୁହନ୍ତି କି ଧାନ ଚାଷ ଭଲ ହବ ତାର ଗୁଦା ବଡ ବଡ ହବ।
ହଁ।
ତମେ କଣ ଧାନ ଚାଷ ବିଷୟରେ ଜାଣିଚ ମତେ ଏମତି ଟିକେ କହିଲ।
ଧାନ ତ ହଉଚି ପ୍ରଥମେ ସୁନାର ଫସଲ। ମାନେ ଗୋଟେ ଗପ କହୁଚି। କାହାଣୀଟେ ମନ ଦେଇକି ଶୁଣିବ। ଯେମିତି ଭୋର ହୋଇଥାଏ ବିଲ ଭିତରେ ଆଷାଢ଼ ମାସ ବି ହୋଇଥାଏ। ଆକାଶରେ କଳା ମେ ଆଖ ଆସିଥାଏ ଚାଷୀର ଆଖିରେ ଅନେକ ଆଶା ଥାଏ। ଆରମ୍ଭ ହବ ଧାନ ଚାଷ । ବର୍ଷା ଭିଜା ଭିଜା ବିଲକୁ ହଳ କରୁଥିବା ଚାଷୀ ବଳଦ କାଦୁଅ ପାଣି ମାନେ ସେଇଭଳିଆ ଦୃଶ୍ୟ ଦେଖିବାକୁ ବହୁତ ଭଲ ଲାଗେ ନା।
ଆଉ ଏବେ ତ ସେ ବଳଦ ନାହିଁ ଏ ଚାଷ କରିବାକୁ କି ଲଙ୍ଗ ଲଙ୍ଗଳ ନାହିଁ ହଳ ନାହିଁ।
ଯୁଆଡ଼େ ବାହାରକୁ ଯାଉଥିବ ଏମିତି ଏବେକା ଦୃଶ୍ୟ ବହୁତ ବଢ଼ିଆ ଲାଗିବ।
ଏବେ ତ କେବଳ ଆମର କଣ ଟିଭି ସିନେମାରେ ଦେଖିବାକୁ ମିଳୁଚି ହଳ ବଳଦ। ମାନେ ଆଉ ତ ଏବେ ସମସ୍ତେ ଟ୍ରାକ୍ଟର ରେ ଅମଳ କରିକି ମାନେ ବହୁତ ବହୁତ ଧାନ ଫଳେଇଲେଣି। ହ ହାତ ଗୋଡ ଲାଗୁନି ଆମେ ସବୁ କାମ କରିଦଉଚେ ମେସିନ୍ ଦ୍ଵାରା ନା।
ଏତ ସେମିତି ଦୃଶ୍ୟ ଅଛି। ଆ ଯେମିତି ବି ବିହନ ବୁଣା ଅଛି ରୁଆ ଅଛି। ଏ ମାନେ ଜଣେ ଚାଷୀ ଜଣ କହୁଥିବ ଏ ବର୍ଷ ଭଲ ବର୍ଷା ହେଉଚି ଶ୍ୱର୍ଣ୍ଣ ଧାନ ବିହନ ଆଣିଛି। ସରକାର ବି ଜିରୋ ପ୍ରତିଶତ ସୁତରେ ପଚାଶ ହଜାର ଋଣ ଦେଲେ, ଚାଷ କରିବାରେ ସୁବିଧା ହେଲା। ତାର ସ୍ତ୍ରୀ ତାକୁ କହୁଚି। ତଳି ଭଲ ହୋଇଚି ଆଜି ରୁଆ କରିବା, ଗାଁର ସମସ୍ତେ ଆସିବେ ସାହାଯ୍ୟ କରିବାକୁ। କୁ। ଆଉ ଗୋଟେ ଦୃଶ୍ୟ ରହିଚି ମହିଳା ମାନେ ଧାଡି ଭାଡି ହୋଇ ତଳ ତଳି ରୋପଣ କରୁଚନ୍ତି, ଗୀତ ବି ଗାଉଛନ୍ତି ଗୀତର ମାନେ ଯୋଉଟା ଆ ଘ ବରଷିଲା ଆମ ବିଲ ସରସିଲା।
ହୁଁ ଆଗେ ବିଲରେ ଧାନ ରୋଇ ଥିଲି। ହଁ ଲୋକ କଥା ଏଇରା ସବୁ ଏମିତିଆ ସବୁ ଚାଲିଥାଏ ଯେତେବେଳେ ବିଲରେ ଧାନ ରୁଆ ହଏ। ଥାଏ ଯେମିତି ଏ-ଏ-ଏ ତା ସହିତ ଲୋକ ପଡିିଥାନ୍ତି କାମ କରିବାକୁ ଆ ଘରକୁ ରୋଷେ ସେମାନଙ୍କ ଯୋଗୁ ଯାଏଁ ଖାଇବାକୁ କୁଅନ୍ତି। ବିଲରେ ଖାଇଲେ କାଳେ ଯେତେବେଳେ ଆମେ ଘରୁ କିଛି ଭାତ କି ଖଟା ଟିକେ ନେଇକି ଆଗେ ଖାଆନ୍ତି ବିଲରେ ସେ ଖାଇବା କାଳେ ବହୁତୁ ସ୍ଵାଦିଷ୍ ଟ ଲାଗିଥାଏ ।
ହଁ ଯଦି ବି ପଖାଳ ଭାତ ସହିତ ଯଦି ଲୁଣ ଲଙ୍କା ବି ଦଳିକି ଖାଉଚ଼ ନା ତାର ସ୍ଵା ଦ ପୁରା ବଢିଆ ଲାଗେ ନା।କି ମଟନ ଏମାନେ ଯୋଉ ଏବେ ସବୁ କୋହଉ କରୁଚ଼ନ୍ତି ଛେଳି, କୁକୁଡ଼ା, ମାଛ ଏ ସବୁର ସ୍ଵାଦ ବି ତା ଆଗରେ ଫିକା ପଡିଯିବ ନା ।
ଏମିତି ଧାନ ଗଛ ଧୀରେ ଧୀରେ ବଢି ବଢିଥାଏ। ଚାଷୀର ନିଦ ବେ ଏମତି ହଜି ହଜି ଯାଉଥାଏ । କୋଉ ଦିନ ଧାନ-ଅ-ଅ ଗଛ ବଢି ବଢି ଯିବ ଧାନ ହବ ଆମ୍ ମେ ଅମଳ କରିବୁ ଧାନ ତା ଘରକୁ ଆଣିବୁ । ବିଭିନ୍ନ ବିଭିନ୍ନ ମାନେ ଦୃଶ୍ୟ ତା ଆଖି ଆଗରେ ଏମିତି ନାଚୁଥାଏ ।
ହଁ । ଏଇସବୁ ଆଉ । ଆଉ ଯେମିତି ବେଉଷୁଣା ସରିଲା ସାର ଦେଲା ଏବେ ରୋଗ ପୋକ ନହେଲେ ଭଲ । ଖୁସି ଅ ଠାରୀ କହିଲେ ଏଥର ନୂଆ ଔଷଧ ଆସିଛି । କାର୍ତ୍ତିକ ମାସ ଯୋଉଟା ଅମ୍ଳର ବେଳ ସେଇଟା ରୁନା ପରି ପାଛେ ଧାନ ବିଲ ହସ ହସ ମୁହଁ । ଆ ଦେ କହୁନ ଦେଖୁନ କେତେ ସୁନ୍ଦର ଦିଶୁଛି ବିଲ ପୁରା ସୁନାର କ୍ଷେତ ପରି । ରମେଶ କହୁଚ଼ି ହଁ ଚାରି ମାସର କଷ୍ଟ ଆଜି ସାର୍ଥକ ହୋଇଛି । ଏଥର ଏକର ପିଛା ପଚିଶ୍ କୁଇଣ୍ଟାଲ ହେବ। ମଣ୍ଡିରେ ଭଲ ଦର ବି ମିଳୁଛି ତେଇଶଅ ଟଙ୍କା । ଆଉ ଗୋଟେ ଅଛି ଶେଷ ସମ୍ ଧାନ କେବଳ ଫସଲ ନୁହେଁ ଏହା ଓଡ଼ିଆର ଜୀବନ । ଚାଷୀର ଝାଳ ରେ ହିଁ ଆମ ଥାଳିକୁ ଭାତ ଆସେ ।
ଚାଷୀର ମୂଲ୍ୟ ଆଜିକାଲି କିଏ ବୁଝୁଚନ୍ତି ଆଜିକାଲିିର ପିଲାମାନେ ଚାଷ କରିଆକୁ ବି ରାଜି ହଉନାହାନ୍ତି ବିଲକୁ ଗଲେ ସେମାନଙ୍କୁ ଖରାପ ଲାଗୁଚ଼ି । ବାହାରେ ସମସ୍ତେ ଯାଇକି ଖଟୁଚ଼ନ୍ତି କିନ୍ତୁ ନିଜ ବିଲରେ ଖଟିବାକୁ ମାନେ ତାଙ୍କୁ ସେମାନଙ୍କୁ ସମୟ ପାଉନାହାନ୍ତି ସେମାନେ ତାପରେ କହୁଚ଼ନ୍ତି ଯେ ଆମକୁ ଖରାପ ଲାଗୁ ସି ବିଲରେ ଖଟିବା କଣ ଏତେ ଖରାପେ କାମ?
ଆହା କିନ୍ତୁ ଚାଷୀ ଭାଇ ମାନେ ଯଦି ନଥାନ୍ତେ । ହଁ ଆମେ ଖାଇବାକୁ କଣ ପାଇପାରିନଥାନ୍ତେ । ତାଙ୍କ ପାଇଁ ହିଁ ଆମ ପେଟ ପୋଷୁଚ଼ି ।
ହୁମ।
ଏମିତି ସବୁ ଆଉ ଛି ସରକାର ଯେମିତି
ସେଇଯୋଗୁ ଆମେ ସମସ୍ତେ ସମସ୍ତେ କହିବା ଜୟ ଯବାନ ଜୟ କିଶାନ । ନାକି ଯେମିତି ଯବାନ ମାନେ ଆମ ଦେଶକୁ ରକ୍ଷା କରିଚନ୍ ସେମିତି କିଷାନ କିଷାନ ଯୋଗୁ ହିଁ ଆମେ ଖାଇପାରୁଛେ ।
ହଁ । ଚାଷ କଷ୍ଟ ଅଛି କିନ୍ତୁ ଗର୍ବ ବି ଅଛି ଆମେ ଦେଶକୁ ଖୁଆଉଚୁ ମାନେ ହ୍ୟାଲୋ
ହଁ କୁହ ।
କହୁଛନ୍ତି କି ଚାଷ କଷ୍ଟ ଅଛି କିନ୍ତୁ ଗର୍ବ ବି ଅଛି ଆମେ ଦେଶକୁ ବି ଖୁଆଉଚୁ । ମାନେ ଏଇଟା ତାଙ୍କ ପାଇଁ ଗୋଟେ ଗର୍ବର କଥା ନା ଆମର ଯେମିତି କୁହନ୍ତି ଜୟ ଜବାନ ଜୟ
ଏଇ ସବୁ କଥା ଆଉ। ଚାଷୀ ଆମକୁ କେତେ ପ୍ରକାର ସାହା ହଉଛନ୍ତି।
ଏବେ କଣ ହେଇକିନା ମାନେ ଗୋଟେ ଚାଷ କରିବାକୁ ହେଲେ ଧର ଯେ ଆମେ ଚାଷ କରିକି ଏ ଧାନ ଯୋଉ ଏବେ କଣ କରୁଛି ନା ସୋସାଇଟି ନେଇଯାଉଛି ଧାନ ଯୋଉଟାକୁ ଆମେ ଡବଲ ରେଟ ରେ ଦଉଛି ପଇସା ଲୋକମାନେ ସେଥିରୁ ବା ଉପକୃତ ହଉଛନ୍ତି ଆମେ ଯେମତି କହୁଛେ ଆମେ ସ୍ତ୍ରୀ ଲୋକ ଆମେ କଣ ଚାଷ କରିବା କିନ୍ତୁ ସେ ସ୍ତ୍ରୀ ଲୋକ ଲୋକମାନେ ବି ସବୁ କରିପାରିବେ ଆଗେ ଯେମତି ବିନା ପଇସାରେ ବି ଆମେ ଚାଷ କରିବା ଯେମତି ଆମେ ବଦଳା ଚାଷ ତ ସିଏ ତମେ ମାନେ ଅଲଗା କାହାର ବିଲ ଥିବ ସିଏ ଆମ ବିଲରେ କାମ କରିବ ଆମେ ତାଙ୍କ ବିଲରେ ବି ଆମେ କାମ କରିପାରିବା। ତାପରେ ବିଭିନ୍ନ ପ୍ରକାର ଯ ଯଦି ପଇସା ପାଖରେ ଥିବା ବିଭିନ୍ନ ପ୍ରକାର ମେସିନ ଲଗେଇକି ବି ଆମେ ବିଲରେ ଧାନ ଅମଳ କରିପାରିବା।
ହୁଁ।
ପ୍ରଥମ କଥା ଆମର ଯଦି ଧାନ ଗଣ୍ଡେ ଚାଉଳ ଥିବ ପାଖରେ କି ନହେଲେ ଆମ ବାଡିରେ କିଛି ପନିପରିବା ଲଗେଇଥିବା ଆମକୁ ମାନେ ବାହାରୁ କିଛି ଜିନିଷ କିଣ କିଣିବାକୁ ପଡିବନି। ଆମେ ସେଇଥିରେ ବି ଚଳିଯିବା ଆମର କଣ ଗାଁ ରେ ଆମର ବିଭିନ୍ନ ପ୍ରକାର ପନିପରିବା ଚାଷ ହଉଛି ତା ସହିତ ବାଡି ଯଦି ଶାଗ ଆଉ ଅମୃତ ଭଣ୍ଡା ଗ ଗଛ ବି ଥିବ ଆମର କିଛି ତରକାରୀର ଆବଶ୍ୟକତା ପଡିବନି କିନ୍ତୁ ଏବେ ଏବେକାର ପିଲା ସେ ମାନେ ସେ ଜିନିଷ ପ୍ରତି ଆଉ ଧ୍ୟାନ ହିଁ ଦଉନାହାନ୍ତି।
ହୁଁ।
ଆମେ କଣ ଅମୃତଭଣ୍ଡା ଖାଇବୁ ଏଇଟା କଣ ଭଲ ଲାଗେ? ବାହାରୁ ଜିନିଷ ଖାଇବାକୁ ବିଭିନ୍ନ ପ୍ରକାର ଯଦି ତେଲ ଜିନିଷ ଏଇ ସବୁ ଖାଇବାକୁ ବେଶୀ ମନ ବଳଉଛନ୍ତି।
ବିରିୟାନୀ ଅଣ୍ଡା ରୋଲ୍ ଏ ସବୁ ଖାଦ୍ୟ।
ସ୍ୱାସ୍ଥ୍ୟକୁ ବହୁତ ମାନେ ଖରାପ ସେ ଜିନିଷ ଖାଇଲେ।
ହୁଁ। ଆକାଶ ସାରଟା ପୁରା କଳା ମେଘ ପୁରା ଘୁଟି ଆସିଲାଣି ଲାଗୁଛି ଏମିତି ମେଘ ହବ ଘର ଦ୍ଵାର ଭସେଇ ନେଇ ପଳେଇବ।
ହୁଁ ଆଉ ଆଉ ଆଜି କଣ ଖାଇବାରେ କଣ ହେଇଥିଲା ଆୟୋଜନ?
ଆଜି ଗରମ ଭାତ ତା ସହିତ ଜହ୍ନି ଆଳୁ ପୋଟଳ ତରକାରୀ ସଜନା ଶାଗ ଭଜା ଆଉ ବାଇଗଣ ଭଜା, ତେଲ ଭଜା।
ବାଇଗଣ ଖାଇବାକୁ କେମିନ୍ତି ଲାଗେ?
ଖାଏନି ହେଲେ ଖାଆନ୍ତି ଘରେ ସେଥିପାଇଁ ତାଙ୍କ ସହ ଖାଇଲେ ମୁଁ ଖାଇଦିଏ।
ମତେ ସଜନା ଶାଗ ଭଲ ଲାଗେ ବାଡିରେ ଯୋଉ ଖଡ଼ା ଶାଗ ହୁଏ ତା କୁ ଭଲ ଲାଗେ ଆଉ ଏଠି ବିଭିନ୍ନ ପ୍ରକାର ଶାଗ ତାକୁ ବହୁତ ଭଲ ଲାଗେ। ରୁଆ ବାଟି
ଏଇସବୁ ଆଉ ବାଡ଼ିରେ ତ ସଜନା ଶାଗ ନଥିଲେ କି କିଛି ହବନି ଆଉ।
ହୁଁ ଆଉ ଗୋଟେ ମି ଗୋଟେ ପାଣିରେ ହୁଏ ସୁନ୍ ସୁନିଆ ଶାଗ ଶ ଯେମିତି କଳମ ଶାଗ ଏଇସବୁ ଶାଗ ଖାଇବାକୁ ବହୁତ ଲାଗେ।
ଜଙ୍ଗଲରେ ଗୋଟେ ଶାଗ ମିଳେ ଆମ ଜେଜେ ବାବା ଜେଜେ ମା କହନ୍ତି ଜଙ୍ଗଲରେ ଗୋଟେ ଶାଗ ମିଳେ ଯୋଉଟାକୁ କୁହନ୍ତି ସେ ସେମାନଙ୍କ ଲୋକ ଙ୍କ କଥାରେ ସେ କହନ୍ତି କୁହନ୍ତି ହୁଳୁ ହୁଳି ପକେଇଲେ ସେ ଶାଗ ଟା ଦେଖାଯିବ ଅଁ କଣ ଅ ଝୁମ୍ପୁରି ଶାଗ ନା ଝୁମୁରି ଶାଗ ଝୁମ୍ପୁରି ଶାଗ ଗୋଟେ କହନ୍ତି ସେ ଶାଗ ଖାଆନ୍ତି। କାଳେ ହୁଳହୁଳି ପକେଇଲେ ସେ ଶାଗ ଦେଖାଯିବ ମତେ